ମୋ ଭଏସ ଶୁବୁଚି?
ହଁ ହଁ ଶୁଣା ଯାଉଚି, କଣ କରୁଥିଲେ?
ଏବେ ରୁସେଇ ସାରିକି ବସିଥିଲି ଆଉ।
ଆଉ କଣ ରୋଷେଇ ଆଜି?
ଆଜି ଡାଲି କରିଛି ଛତୁ ଡାଲି କଲେ ହରଡ ଡାଲି। ଆଉ ଛତୁ ଭାଜିଚି ବାଇଗଣ ଟମାଟ ବଡି ଏମିତି ଗଡେଇ ଦେଇଛି ଆଉ।
ଛତୁ କଣ ପାଳ ଛତୁ?
ହଁ ହଁ।
ଓଁ ହଁ ଛତୁ କଣ ଭାଜି ଆପଣ ତ ପିଆଜ ରସୁଣ ନାହିଁ ବଧେ।
ନାଇଁ ସାଧା ସେମିତି ତେଲ ଦେଇକି ଜିରା ସୋରିଷ ଦେଇକି ତାପରେ ଯଦି ସୋରିଷ ବଟା ଯୋଉଦିନ କରେ ସେଦିନ ସୋରିଷ ବଟା ଟିକେ ପକାଏ ନହଲେ ଏମ୍ ଦେଇ ଯେମିତି କରି ପାଉଡ଼ର ପକଉଛୁ ସେମିତି ଆଉ।
ଏଲେ ସୋରିଷ ବଟା ଯୋଉ କରନ୍ତି ସୋରିଷ ବଟାରେ ବି ରସୁଣ ଦିଅନ୍ତିନି ଖାଲି ଜିରା ସୋରିଷ ଦେଇକି ବାଟି ଦିଅନ୍ତି ଜିର ହଁ ଲଙ୍କା ନାଇଁ।
ହଁ ହଁ।
ଓହୋ।
ଭଲ ଲାଗେ ଆପଣଙ୍କ ଅପେକ୍ଷା ଆମ ରୋସେଇ ଟା ଭଲ ଲାଗେ।
ହଁ ଦିନେ କେବେ ସାଧା ରେ ବ କରିବା ଆଉ।
ଆପଣମାନେ ଯେଉଁ ରୋଷେଇଟା କରିବେ ସେଇଟା ରେଖାଇଲେ ଏ ଘଣ୍ଟେ ଦିଘଣ୍ଟା ପରେ ଆପଣମାନେ କହୁଛନ୍ତି ତଣ୍ଟି ପୋଡୁଛି। ନହେଲେ ପେଟ ଢୁଲ ଲାଗୁଛି ଏମିତି କହୁଛନ୍ତି କିନ୍ତୁ ଆମରଟା ସାଧା ଯେହେତୁ ଆମର କେବେବି କିଛି ହୁଏନି। ଏ ଗ୍ୟାସ ଫ୍ୟାସ ତଣ୍ଟି ପୁଡିବା ଏଇସବୁ ଆମେ କିଛି ହିଁ ଜାଣିନୁ। ସବୁବେଳେ ଆମର ପ୍ଲେନ୍ ରହିଲା।
ତମର ତ ସବୁବେଳେ ଗ୍ୟାସରେ ରୋଷେଇ ଛାତି ଦରଜ ପେଟ ଦରଜ ସେ ଏଇତ ବର୍ଷା ଦିନ ଆସିଲ ଏଇ ସବୁ ପୁଣି ଅଧିକା ହବ।
ହଁ ହଁ।
ଚକାଇ କୁହନ୍ତି ନା ବର୍ଷା ଦିନରେ ଜଲଦି ହଜମ ହୁଏନି।
ହୁଏନି ହଁ। ଆଉ କଣ କୁହନ୍ତୁ ଆଉ ଆଜି ଆଜି ଡ୍ୟୁଟି ଯାଇନାହାନ୍ତି ବୋଧେ?
ହଁ ଡ୍ୟୁଟିରେ ଥିଲି କାମ ଟିକେ ଥିଲା ବୋଲି ବସିିଥିଲି ଯଷ୍ଟ ସରିଲା ଖାଇବାକୁ ବାହାରିଲି ତ
ଅ ଡିୟୁଟିରେ ବି ଫ୍ରି ରହନ୍ତି ନାଇଁକି?
ନା ନା ଡିଉଟି ସରିକି ଖାଇବା ପାଇଁ ଯାଉଛି ତ
ହଁ ହୋ ହୋ ହଁ ଠିକ ଠିକ।
ରାସ୍ତାରେ ସେଇଥିପାଇଁ କରିଦଲେ ପୁଣି ଥରେ ଖାଇ ପିଇକି ମୁଁ ପୁଣି ଆସେ। ସେଇ ଅଢ଼େଇ ବାଜିିଲା ମଧେ ଆସେ ଆଉ।
ହୁଁ ହୁଁ ଆଉ ଘରେ ଭଲ ସବୁ ନାଇଁ?
ହଁ ଘରେ ଝିଅ ଅଛି ତାକୁ ଗଲେ ଟିକେ ଖୁଏଇବି ତାକୁ ଖୁଏଇବା ପରେ ମୁଁ ଟିକେ ଖାଇବି ଖାଇବାପରେ ତାକୁ ପୁଣି ଶୁଏଇ ଦେଇକି ଏଠୁ ପୁଣି ଆସେ ଆଉ।
ହୁଁ ହୁଁ ବହୁତ ଟିକେ ପରିଶ୍ରମ ପଡିଯାଉଥିବ ଆଉ।
ହଁ ଆଉ ସେତିକି ତ କରିବାକୁ ପଡିବ ନା ଛୁଆ ଛୁଆଟା ପୁଣି ଏତିକି ସମୟ ମତେ ଛାଡିକି ରହୁଛି ନା ତ ଯେତିକି ସମୟ ତା ପାଖରେ ରହିବି ଟିକେ ସମୟ ନଦେଲେ ତାକୁ ବି ତ ଭଲ ଲାଗିବନି ନା ସେ ପୁଣି ତ ଖୋଜୁଛି ନା ହଉ। ଆର ଛୁଆ ଆପଣ ଛୁଆଙ୍କୁ ଆପଣଙ୍କ ତ ଅଭିଜ୍ଞତା ଥିବ ଆଉ
ହୁଁ।
ଛୁଆଙ୍କୁ ମୁଁ ସିଏ କଣ ହେଲାଣି ଅବିକା ଦି ବର୍ଷ ଅଢେଇ ବର୍ଷ ଉପରେ ହେଲାଣି ଦି ବର୍ଷ ଆଠ ମାସ ଖଣ୍ଡେ ହେଲାଇଁ ଆଉ ଯାଇ ଏବେ କଣ ଟିକେ ଅଧିକା ଯେତେ ଯାହା ହେଲେ ହିଁ ଭାତ ଖାଉଛୁ ଆମେ ଯେମତି ଖାଉଛୁ ସେମିତି ଖାଇପାରୁନି ଆଉ ଉ ଆଉ କଣ କହିଲେ ସକାଳୁ ସେମିତି ଛତୁଆ ଘରେ ବନଉଚୁ। ସେଇ ଛତୁଆ ଖାଉଛି ସନ୍ଧ୍ୟା ବେଳେ ସେମିତି ଚୁଡା ଟିକେ ଭାଜି ଦଉଛି ଚୁଡା ଆଉ ଓଟସ ଟିକେ ଭାଜି ତାକୁ ଗୁଣ୍ଡକରି ତା କ୍ଷୀରରେ ଗୋଳିଦେଉଛି ସେଟା ଖାଉଛି ରାତିରେ ରୁଟି କ୍ଷୀର ଖାଉଛି। ଆଉ କଣ ସେ କଣ କେମିତି କଣ ଆଉ ଦେଇ ହବ ଛୁଆକୁ ମୋର ସବୁବେଳେ ତ ତାକୁ କଣ ଦେଲେ ତାକୁ ସ୍ଵାଦ ଲାଗିବ ଖାଇବ ସବୁବେଳେ ଜବରଦସ୍ତି କରିକି ଖୋଇବାକୁ ପଡୁଛି।
ଏଇଟା ଏଇଟା ଯୋଉ ଦଉଛନ୍ତି ବେଟର ଖାନା ବାହାର ଖାନା ଅପେକ୍ଷା ଏଇଟା ବେଟର ମା।
ନା ନା ଵା ବାହାର ଖାଇବା ତ ଦଉନି ଜମା।
ହଁ।
ବାହାର ଖାଇବା ଜମା ଦଉନି।
ହଁ ଏଇଟା ଠିକ ଅଛି। ତ ଯଦି ପିଲାର ଆମେ କଣ ହଉଛି ଡେଲି ଯେମିତି କହୁଛେ ଆଜି କିଏ ଡେଲି ଭାତ ଖାଇବ ଆଜି ଟିକେ ହୁଁ ଅଲଗା କଣ ଟିକେ କରିଦବା ଖେଚୁଡି ଟିକେ କରିଦବା। ଯଦି ସେ ଚୁଜ କରୁଥିବ ଖାଇବା ପାଇଁ ପସନ୍ଦ କରୁ ଥିବ ଆଉ ଟିକେ କଣ ଖାଦ୍ୟ ଚେଞ୍ କରିଦିଅନ୍ତୁ ଖେଚୁଡି କୋଉ ଦିନ କରିଦିଅନ୍ତୁ କାଇଁ କୋଉଦିନ କ୍ଷୀରରେ ଭା ତ ଟା ପୁରା ଶିଝେଇ କ୍ଷିରି ଟାଇପ ର କରିଦିଅନ୍ତୁ ଯଉ ଦିନ ତାର ରୁଚି ଯୋଉଟା ହେଲା ସେଇଟା ବି ଦେଲେ ବି ପିଲା ଭଲ। କାହିଁକି ନା ଗୋଟେ ଗୋଟେ ଖାଦ୍ୟ ସବୁ ଆମେ ଯେମିତି କୁ କହୁଛେ ଏ ଡେଲି ଡେଲି କେତେ ଡାଲି କରିଆ ଆଜି ତରକାରୀଟେ କରିଦେ ଆଜି ଭଜାଟେ କରିଦେ ଆମେ ବି ତ କହୁଛେ ନା। ସେମାନେ ସିନା କହିପାରନ୍ତିନି କିନ୍ତୁ ତାଙ୍କ ଭିତରେ ବି ଗୋଟେ ଥାଏ ମୋର ଏଇ ଟାଇପ ର ଖାଦ୍ୟ ଟା ହେଲେ ମୋ ଚଳିବ ବୋଲି।
ସେମିତି ବି କରିକି ଦେଇ ପାରିବେ।
ତାପରେ ଆଜି କାଲି ମୁଁ ଦେଖୁଛି କିଏ କଣ କରୁଛି ତାକୁ ଖୁଆଇ କି ଖୁଆଇ ଦବା ପରେ ଯେତେବେଳେ ମୁଁ ବସିଛି ଖାଇବା ପାଇଁ ସବୁବେଳେ ଘାଣ୍ଟୁଛି ବୋଲି ମୁଁ ବିରକ୍ତି ହଉଛି ତୁ ଘାଣ୍ଟେ ନା ତୁ ଯା ସେ ପଟେ ଖେଳୁଥା ମୁଁ ଖାଇବି କିନ୍ତୁ ମୁଁ ଦି ଦିନ ତିନି ଦିନ ହେଲାଣି ଦେଖୁଛି ମୁଁ ସେଇ ତାକୁ ବି ତଳେ ବସି ପଡୁଛି ଚକା ମାଡ଼ିକି ସିଏ ଗୋଟେ ପଟେ ମୁଁ ଗୋଟେ ପଟେ ବଉଛି କି ମୁଁ ଦେଖୁଛି ସିଏ ବି ମୋ ସହିତ ଖାଲି ଭାତ ଡାଲ ମା ପକେଇକି ବି ସେ ମୁଁ ଦେଖୁଛି ଦି ତିନି ଗୁଣ୍ଡା ସେ ନିଜେ ନିଜେ ଖାଉଛି।
ହଁ ଠିକି।
ହଁ ସେମିତି ବରଂ ମୁଁ ଭାବୁଛି ସେଆ ସେମିତି ଖାଉ ଯଦି ଖାଉ ଘା ଣ୍ଟିଲେ ଘାଣ୍ଟୁ କିନ୍ତୁ ଏ ଶିଖିବ ହଁ ସେୟା କରି ଆଉ କଣ ଛୁ ଛୁଆ ହଁ ଆଉ କଣ ଛୁଆକୁ ଦେଇ ହବ ଖାଇବା ପାଇଁ?
ସେ ତ କହୁଛନ୍ତି ଆପଣଙ୍କ ଝିଅ ତ ଟିକେ ସିଝା ଯେପରି ଯେ ଖାଉଛି ତେଣୁ କରି ସେତ ଆଉ ବାହାର ଖାଦ୍ୟ ବି ଖାଇ ପାରିବନି ଯାହା ସଫ୍ଟ ଉପରେ ଯାହା ତାକୁ ଦିଅନ୍ତୁ ଆଉ। ଖି ଯେମିତି କି ସୁଜି ସିମେଇ ଟା ଯଦି ଖାଉଥିବ ସେଥିରେ କାଜୁବଟା ଟିକେ ପିସ୍ତା ବଟାଟା ଦେବେ ବଟାଟା ଦେଲେ କଣ ତାକୁ ସଫ୍ଟ ଲାଗିବ ଖାଇବା ପାଇଁ ସିମେଇ ଟା ଭାଙ୍ଗିକି ଭାଙ୍ଗିକି ଚୁନା ଟିକେ କରିଦବ ହାତରେ ସେଥିରେ ଏଇ ବଟା ଟା ଦେଇଦେଲେ କଣ ସେ ଟିକେ ଖିରି ଟାଇପ ର ହେଇଯିବ ବଟାଟା
ହୁଁ ହଁ।
ବି ଦେଇପାରିବେ ଏମିତି ଯଦି ପିଲା ତ ଏମତି ପିସ୍ ଫିସ୍ କରି ସେ ଯଦି ଖାଇପାରୁନଥିବ ଏମିତି କରିକି ଖାଇବାକୁ ଦିଅନ୍ତୁ। ତ ତଥାପି ଆପଣ ଡ୍ୟୁଟି ଉପରେ ରହିିକି ବହୁତ୍ ଟ
ହଁ ନାଇଁ ନାଇ ଖାଲି ମୁଁ ନୁହଁ ତା ବାପା ବି ତାମ ବାପା ତ ଦୂରରେ ରୁହନ୍ତି କିନ୍ତୁ ଏଇ ଯୋଉ ଛ ତୁଆ କୁହେନି ଏ ଛତୁଆ ଯୋଉ ତା ବାପା କଣ ମତେ ଆସେନି ବନେଇ। ସତ କହୁଛି ଏ ଛତୁଆ ସବୁ ଯୋଉ ବନଉଛନ୍ତି କଣ କାଜୁ ପଡିବ ପିସ୍ତା ପଡିବ ଡାଲି ପଡିବ ଚୁଡା ପଡିବ ସବୁ ମୁଁ ଜାଣିନି। ତା ବାପା କଣ କରନ୍ତି ମୁଁ ଯୋଉ ଯାଏ ସପ୍ତାହକୁ ଥରେ ତା ବାପା ସବୁ ଗ୍ରାଇଣ୍ଡ୍ ଫ୍ରାଇଣ୍ଡ୍ କରିଦେଇକି ନିଜେ ଘରେ ବନେଇକି ବୋଟଲ୍ ରେ ଦେଇ ଦିଅନ୍ତି। ତାକୁ ମୁଁ ଏଇଠି କଦଳୀ ଟିକେ ମିଶେଇ ଆଉ ସେଇ ଗୁଣ୍ଡରେ ପାଣି ଟିକେ ଦେଇକି କରିଆ ଆଉ ବାକି ତ ଘରେ କରେ ତା ବାପା କରନ୍ତି ତା ବାପା ବହୁତ ସ୍ଟ୍ରିକ୍ଟ ସେ ଜମା ବାହାରୁ ଦବନି। ତାକୁ ଘର ଜିନିଷ ଦିଅ ଏଇ ସବୁ ହେଲେ କଣ ହବ କିନ୍ତୁ ଏଇ ସବୁ ତ ଘରେ ଖାଉଛି କିନ୍ତୁ ସନ୍ଧ୍ୟାବେେଳେ ଯେତେବେଳେ ଉଠି ଯାଉଛି ସେମିତି ଦେଖି ଦଉଛି ଛୁଆ କୁରୁକୁରେ ଖାଉଛି। ଏ ଛୁଆ ଟା ଜୁସ୍ ପିଉଛି ଏମିତି ତ ଦେଖି ଦଉଛି ସେତେବେଳେ ସେ ଜି ଜିଦି କରୁଛି।
ହଁ
ସେୟା ହେଲା ଅସୁବିଧା ତା ଆଗରେ ସାମ୍ନାରେ ନଥିଲେ କିଛି ନାହିଁ। ସେ କିଛି ମାଗିବନି ଯାହା ଅଛି ତାକୁ ମାଗିବ ଫଳ ଦିଅ କି ଅଙ୍ଗୁର ଦିଅ କି ଲିଚି ଦିଅ କି ଏସବୁ ଯେମତି ଦେଖିଦବ ଦୋକାନରେ ସବୁ ଜିନିଷ ଅଛି କି ପିଲାମାନେ ଖାଉଛନ୍ତି ସେଠି ଆଉ ଅସମ୍ଭାଳ।
ସବୁଛୁଆ ସବୁଛୁଆ କଣ କରିବା କେତେ ଆଭଏଡ୍ କରିବା ସେମାନଙ୍କୁ।
ହଁ କରିବ ହଁ ସେ ଦେଖିକି କହୁଛନ୍ତି ସିଏ ତ ଖାଉଛି। ମୁଁ କାଇଁ ଖାଇବିନି।
ଆମେ ଆଉ ଏତେ ଆଭଏଡ୍ କରିପାରିବାନି ବି।
ହଁ ଆଉ ଗୋଟେ ଜିନିଷ ହଉଛି କି ମୁଁ ଯଦି ମନା କରୁ କି ଆମେ ବାପା ମା ସମସ୍ତେ ମନା କରିକି ଯଦି ବିି ରଖିଦଉଛୁ ଏଇ ଯୋଉ ଜେଜେ ବାପା, ଜେଜେ ମା ଆଉ ଅଜା ଆଇ। ଏମାନେ କଣ ଆଉ ଶୁଣିଲେ ତୁ କାଇଁ ତାକୁ ଏତେ ତାଗତ କରୁଛୁ। ହଁ ଦିନଅଧେ ଖାଉ ଦିନେ ଅଧେ ଖାଉ ଖାଉ କହିଲା ବେଳେ ସେ ଯୋଉ ମୁଁ ଦେଖେ ସେ ଯୋଉଦିନ ମିଠା ଟିକେ ଖାଉଛି କି ବାହାର ଜିନିଷ ଖାଉଛି ସେଦିନ ସେ ବେଶୀ ଜିଦି କରୁଛି।
ହଁ ହଁ।
ତ ଯୋଉ ଦିନ ଘର ଖାଇବା କହୁଛି ଭଲ ଖାଇବା କହୁଛି ଇଏ ଖାଉଛି ପୁରା ସବୁ ଜିନିଷ ଶୁଣୁଛି କାନ୍ଦୁନି ଚିଡ଼ଚିଡି ହଉନି। ଆଉ ଯେବେ ଯେବେ ସେ ଅଧିକା ଜୁସ୍ ପିଇ ଦେଇଛି ବାହାରେ କି ଚକୋଲେଟ ଖାଇ ଦେଇଛି ଏମିତିଆ କିଛି କରୁଛି ତାହେଲେ ବହୁତ ମାନେ କଣ କହିଲେ ପୁରା ଜିଦି କରୁଛି ଚିଲଉଛି। ନା ମତେ ବି ଡକ୍ଟର ତାର କହୁଥିଲେ କି ଛୁଆ କୁ ଏଇ ସମୟରେ ଯଦି ଅଧିକା ମିଠା ଦବ ତାହେଲେ ସେମାନେ ଏମତି ଏମିତୀଆ ସବୁ କରନ୍ତି। କିନ୍ତୁ ମୁଁ ସତରେ ଖାଇ ତମେମାନେ ବିଲିଭ୍ କରିବନି ବା ମୁଁ ସେଟା ଦେଖୁଛି ତାକୁ ସେ ଯୋଉ ଦିନ ସେ ଏମିତି ଆଡୁ ଆଡୁ ଟିକେ ଖାଉଛି ସେଇଦିନ ସେ
ହୁଁ।
କେତେ ରଖିପାରିବାନି କେତେ ରଖ ରଖିପାରିବି ମନା କରୁଛି ଯେତିକି ଯାହା କହିଲେ କିନ୍ତୁ ବାହାର ଲୋକ ଏବେ ତାପରେ ଆଜିିକାଲି ତମେ ସେଇ ସାମ୍ନାରେ କିଏ ଗୋଟେ ଆମର ଯେମିତି ଫାଷ୍ଟଫୁଡ ସନ୍ଧ୍ୟାରେ ବୁଲୁଛନ୍ତି। କିଏ ଏବେ ଖାଇଯାଉଛନ୍ତି ଛୁଆ ଟା କହିଲେ ଆଣିକି ଚକୋଲେଟ୍ ଦେଇଦିଅ କି ଜୁସ୍ ଦେଇଦିଅ ତାଙ୍କୁ କଣ ଫୁଣି ମନା କରିବ ସିଏ ଗୋଟେ ଆସିକି ଦେଇ ସିଏ ଆଣିବେ ମାନେ ଯାହା ପାଇଲା ସେ ପାଇଲା ଖାଇଲା।
ହୁଁ।
କଣ କରି କଣ କରି
ହଁ ପା ଖାଲି ଆଉ ପାଞ୍ଚ ଛଅ ବର୍ଷରେ ହେଇଗଲା ଆ ଏତେ ଟେନସନ୍ ନାହିଁ ଛୁଆଙ୍କ ପାଇଁ ହେଲେ ଏଇ ଛଅ ବର୍ଷ ଭିତରେ ଟିକେ ଟେନସନ୍ ବାହାରେ ତାଙ୍କ ପାଇଁ। ହଉ ଚେଷ୍ଟା କରି ଟିକେ ରତ୍ନରେ ରଖନ୍ତୁ।
ହଁ ମତେ ବି ଖରାପ୍ ଲାଗୁଛି, କଣ ଦିନ ସାରା ରହୁନି ନା କେମିତି ସନ୍ଧ୍ୟାରେ ଗଲେ ସେ କଣ କାନ୍ଦୁଛି କଣ କହୁଛି ହଁ ଟିକେ ବେଶୀ କାନ୍ଦିଲେ ହଁ ନେଇକି ଖାଉ କହିକି ହଁ ମୁଁ କିନ୍ତୁ ସନ୍ଧ୍ୟା ବେଳେ ଯଉ ଯାଉଛି ଛଅଟା ବେଳେ ଯେମତି ପହଞ୍ଚି ଯିବି ସବୁ ରଖ ରଖି ଦେଇକି, ପୁରା ଛଅଟା ରୁ ପୁରା ରାତି ସେ ଶୋଇବା ଯା ବିଲକୁଲ୍ ଆଉ ଅନ୍ୟ କୁଆଡେ ଧ୍ୟାନ ମୋର ନାହିଁ। ପୁରା ସେ ଛୁଆ ସହିତ ଖେଳେ, ଛୁଆ ସହିତ ବୁଲେ, ତାକୁ ଖୁଆ ଖୁଇ କରିକି ସିଏ ଶୋଇଲା ମୁଁ ଶୋଇ
ହଁ ନିହାତି ତାଙ୍କର ଦରକାର ହଉଛି ନା ମା ମା ବାପର ଆବଶ୍ୟକ ତାଟା ସେ ଦିନ ଯାକ ପାଉନି, ଯୋଉ ସମୟ ଟା ପାଇଲା ତାକୁ ଫୁଲ୍ ସମୟ ଦବାକୁ ପଡ଼ିବ।
ହଁ ସୋଇ ପଢୁଛି ହେନେ କରିଆ ସେ ଛୁଆ ଟା, ଏଇ ଦେଖୁ ଦେଖୁ ଏଇ ଏବେ ଏବେ ଦେଖୁ ଦେଖୁ ସେ ଏଇ ତିନି ବର୍ଷ ହେଇଯିବ ଅଗଷ୍ଟ ରେ ଏ ଆର ବର୍ଷକୁ ପୁଣି ନର୍ସରୀ ଜଏନ୍ କରିବି ସ୍କୁଲ୍ ଯିବି ହବ ଏ ହବ ସବୁ ଆରମ୍ଭ ହେଇଯିବ ତାପରେ ଏଇ ତ ଏମତି ଦେଖୁ ଦେଖୁ ବଡ ହେଇଗଲାଣି, ମାନେ କଣ ଦିନେ ମୁଁ ଥିଲି ମୁଁ ବାପା ମାଙ୍କ ଇଏରେ ହଉଥିଲି, ଏବେ ମୁଁ ଛୁଆ କୁ ବଢଉଛି ଭାବିଲି ମତେ ବି ଆଶ୍ଚର୍ଯ୍ୟ ଲାଗୁଚି।
ମୁଁ ପା ଏବେ ମା ଥରେ ଥରେ ଭାବେ ଆରେ ମୋ ମା କଥା ମୁଁ ଦିନେ ଯୋଉଟା ଭାବି ମାନେ ମାନିନଥିଲି ମୁଁ ସେଇଟା ଭାବେ, ମୁଁ କାଲି ମୋ ମା କଥା ମାନିନଥିଲି ବୋଲି ମୋର ଏଇଟା ଆଜି ମୁ ମଁ ମାନେ ତାର ପରିଣତି ଏନି ଭୋଗ କରୁଛି। ମୋ ଝିଅକୁ ମୁଁ ସବୁବେଳେ କୁହେ ଦେଇକି ମୁଁ ମାନିନ ଥିଲି ମୁଁ ଏଇଟା ଭୋଗ କରିଛି। ତୁ ମତେ ସେମିତି ମାନିବୁନି ଦିନଟେ ହଉଛି ଆଉ କିନ୍ତୁ ଯାହା ହଉ ଠା କୁରଙ୍କ ଦଇଆରୁ ଚାଲିଛି ଠିକ୍ ଠାକ୍ ସମସ୍ତେ ଆମେ ପରିବା ଟି ସା ଚାଲିଛୁ। ଆଉ ଆମେ ତ ସେତେବେଳେ ଯେ ହେଁ ହେଁ ହଁ ମାଇଣ୍ଡ୍ ଟା ଅଲଗା ଥିଲା ‌ ହଁ ମା ଗଣ କହୁଛି ହେଟିକି ଯା ନା, ଯିବା ଭାରି ଟିକେ ଏବେ ଯେତେବେଳେ ଆମେ ଆମ ପିଲାଙ୍କ ଉପରେ ପଡୁଛି ଭାବିଲା ବେଳକୁ ଗୋଟେ ଅଲଗା ଲାଗୁଚି।
ହୁଁ ଯେ ଆମେ ଏଇ କଥା ଜାଣୁନଥିଲୁ, ଆମେ ଏଇଟା ଏବେ କହୁଛୁ। ଟା ହେଲା କଥା। ଠିକ୍ ଅଛି ମା ପରେ କଥା ଥାଉଛି ହେଲା ହେଲା ଆଜ୍ଞା ହଁ ଯେ